ଓ କୁହନ୍ତୁ ହାଲୋ।
ରାହୁଲ ବାବୁ ଭଲ ଅଛ?
ହଁ ଭଲ ଅଛି ତମେ କେମିତି ଅଛ?
ଭଲ ସେମିତି ଆଉ।
ହଁ ଭଲ ସେମିତି ଆଉ। ଆମ କଥାତ କେବେ ମୋ ମନ ପଡ଼ୁନି ଟିକେତ ଡାକୁନ କିଛି କରୁନ ଆଉ କଣ।
ଡାକିବା ଆଉ ଆମରତ ନିଜର କୁଆଡ଼େ ଘରେ ବଇଚୁ ଯାଉନୁ କୁଆଡ଼େ ଆଉ ତମକୁ କଁ କହିବି।
ମାନେ ଘରେ ବହୁଚ ଯାଉନ କୁଆଡ଼େ ଆମ କଥା ଟିକେ ମନେ ପଡ଼ୁନି ଟିକେ ଫୋନବି କରା କରିନାହିଁ।
ଏଇ କାମନ୍ଦାମ ଟିକେ ବ୍ୟସ୍ତ ରହିଯାଇଚି ପ୍ରଜେକ୍ଟ କାମ ନୂଆ ଆସିଚି।
ହଁ ଆମ କଥା କାଇହିଁ ମନ ପକେଇବ ତମରତ ନୂଆ ସାଙ୍ଗ ହେଇଗଲେଣି ଚିକୁ ଜନ୍ମ ଯଗତି ଖାଲିତ ଫୋନ୍ କରୁ ଥିବ ଆଉ ଆମ କଥା ଆଉ କଣ ମନେ ପଡ଼ିବ।
ତମରବି ତ ବହୁତ୍ ସାରା ସାଙ୍ଗ ଥିଲେ ଆଗରୁ ଏବେ ଆମର ନୂଆ ନୂଆ ହଉଚନ୍ତି।
ମାନେ ନୂଆ ନୂଆ ହଉଛନ୍ତି ମାନେକଁ ଆମେତ ଆମେ ଭାଇ ତ ଆମେ ତମକୁ ପ୍ରତୀକ୍ଷା କରି କରି ଆଜି ସକାଳୁ ସନ୍ଧ୍ୟା କଲୁ ଆମର କଣ ଲାଭ ହେଲା କିଛି ଲାଭ ହେଲାନି
ଆଉ ମୁଁ କଁ ତମେ ତମେତ ନିଜେ କହିଲ ମୁଁ ଆଉ ସବୁ ଚାରିଟା ମୁଁ ଆଙ୍କ ସହ କହିକି ସାରି ଦଉଚି। ମୁଁ କହିଥିଲିକି ତମେ ତାଙ୍କ ଆଡ଼ୁ କହିଲ ମୁଁ କହିଲି ହଁ ହଉ।
ହଁ ଆର୍ ତମକୁତ ରଖି କିଛି ଲାଭ ନାହିଁ।
ମୋରତ ସମୟ ଥିଲା ଦିଟାରୁ ଚାରିଟା ସାଢେ ଚାରିଟା ଚାରିଟା ଯାଏଁ କିନ୍ତୁ ତମେତ ଦି ତିନି ଟାରୁ ତିନିଟା ସାଢେ ତମେତ ସାଢେ ତିନଟାରେ କହୁଚ ତିନିଟା ଚାଳିଶରେ କହୁଚ କଲ୍ କରିବାକୁ ଯୋଉଟାକି ମୋ ପାଇଁ ସମ୍ଭବ କଥା ନୁହେଁ ଦେଢଘଣ୍ଟା ହାତରେ ଥିଲା ଦେଢ ଘଣ୍ଟାରେ କଣ ଚାଳିଶି ମିନିଟ୍ ହେଇ
ଦିନକୁ ମୁଁ ଦିନକୁ ଏତେ ସମୟ ଫାଙ୍କା ହଉଚି ତମେ ସେସମୟରେ ଫାଙ୍କା ହଉନ କିନ୍ତୁ ମୁଁ ଯୋଉ ଦି ଘଣ୍ଟା ଖାଇବା ପାଇଁ ଶୋଇବା ପାଇଁ ବିଶ୍ରାମ ନେବା ପାଇଁ ହାଲିଆ ହେଇଯାଇଥିବି ସେତିକି ବେଳେ ତେମେ ମତେ କଇବ ନାଇଁ ଏବେକର
ତମେ ରାଜି ହେଲବା ତମେବା ରାଜି ହେଲ ଆଜି ଆମର ପ୍ରୋଜେକ୍ଟ କାମଟା ସବୁ ସାରିବା ମ୍ୟାଡ଼ାମ ରାଗୁଛନ୍ତି ତମେ ନିଜେ କହିଲ। ରାତିରେ ବୁଲି ଫେର ଏବେ କାଇଁ ମତେ ଦୋଷ ଦଉଚ।
ସେ ହଉ ସେକଥା ଛାଡ଼ ଏବେ କଣ କରୁଥିଲ?
ଖାଇବା ପିଆ ସରିଲ ଏଇନା ଟିକେ ବସିଚି ପଢ଼ାପଢ଼ି ଦେଖ ରଖୁଚି ଶୋଇବି ଆଉ।
ଆଚ୍ଛା ଶୋଇବନା।
ହଁ ବୟସ ହେଲାଣି ଆଉ ସୁୁଆସୋଇ କରିବିନା।
ହୁଁ ଆଜି କଣ ରୋଷେଇ କଁ ହେଇଥିଲା?
ଆଜି ହେଇଥିଲା ଆମର ରୁଟି ଆଉ ଡ଼ାଲମା ଆଉ ଆମ୍ବ।
ଏହେ ପୁଣିି ଆମ୍ବ କେତେ ଥର କହିବି ସେ ଆମ୍ବର କମ୍ବିନେସନ ଟା ଭାତ ସହିତ ରଖନି ସେ ବହୁତ ମାନେ ଅକୁଳିଆ ଲାଗେ। ଉଁ କଣ କଉଚନ୍ତି? ରୁଟି ସହିତ ଆମ୍ବ।
ହୁଁ।
ମାନେ ଇଏ ତ ମାନେ ଆହୁରି ମାନେ ଭୟଙ୍କର କମ୍ବିନେସନ। ମାନେ ରୁଟି ସହିତ ଆମ୍ବ କିଏ ଖାଏ? ଅଦ୍ଭୁତ ଆଶ୍ଚର୍ଯ୍ୟ।
ହୁଁ।
ମୁତ୍ କାର୍ ମାନେ ତମର ନାମକୁ ସ୍ୱର୍ଣ୍ଣକ୍ଷର ଲେଖା ହବା କ ଥା ପୁରା ସୁନାର ଅକ୍ଷରରେ। ହୁଁ ମାନେ ଆମ୍ବ ଟାକୁ ରୁଟିରେ ମାରିକି ଖାଇବ। ମୁଁ ଭାବୁଚି ମୋ ଜୀବନ କାଳରେ କେବେ ବିି ଥରେ ବି ଟ୍ରାଏ କରିବିନି ଆକୁ। ମତେ ସୁନାବେଳୁକୁ ଓକାଳି ଓକାଳିଆ ଲାଗୁଚି।
ହୁଁ।
ମାନେ ଗୋଟାଏ ଫଳ ଯାହାକି ଆମ୍ବ ମାନେ ମୋର ସବୁଠାରୁ ଅଧିକ ମୁଁ ତାକୁ ମାନେ ଘୃଣା କରେ ମତେ ଆକ୍ଚୁଆଲି ମତେ ଭଲ ଲାଗେନି ମାନେ ଭିତୁରୁ ଗୋଟେ ଓକାଳିଆ ଲାଗେ। ମୁଁ ତାକୁ ସେମିତି ନର୍ମାଲ ବି ଖାଇପାରେନି।
ଚିଲ କଦଳୀ ଭଲ ଲାଗିଲାଣି କି?
ସେମିତି ଦେଖ ସେମିତି ଯଦି ତମେ କହିବ ମୁଁ ବୁଝିପାରୁଚି ତମ କଥାଟା ତମେ କହିବାକୁ ଚାହୁଁଚ। କିନ୍ତୁ ମୁଁ ହଁ ଆଁ। ଦେଇଚି ପା। ହୁଁ ହାଲୋ। ହାଲୋ ଏପଟେ ଶୁଣ ହାଲୋ ଶୁଣ। ହାଲୋ ଶେଖର ବାବୁ। ଶେଖର ବାବୁ। ହଁ କଣ ଖାଲି କୁଆଡେ ହଜି ଯାଉଛନ୍ତି ଆପଣ ମୁଁ ଜାଣିପାରୁନି।
କୁହନ୍ତୁ ଆପଣ?
ନାଇଁ ପିଲା ଆମୁକୁ ମୋ ପାଇଁ ପିଲା ଯୋଗାଡ଼ କଲ ତ?
ଆପଣ ତ ନିଜେ ନିଜେ ସାଙ୍ଗ ମାନଙ୍କ ସହ ଯୋଗାଡ କରିଦଉଛନ୍ତି।
ମାନେ ସାଙ୍ଗ ମାନଙ୍କ ସହ ଯୋଗାଡ କରୁ
କ୍ଲାସ୍ ରେ ଅଛି ଦେଖିଲା ବେଳକୁ ବାହାରେ କୁଆଡ଼େ ସାଇ ମନ୍ଦିର ଆଡେ ବୁଲିକି ଫଟୋ ଫଟୋ ଉଠେଇକି ପୋଷ୍ଟ କରିଦଉଚନ୍ତି।
ଆଚ୍ଛା ତାମାନେ ଆପଣଙ୍କ କଥା ଆଛା ହଉ ହଉ। ତାମାନେ ଆଜିର ଯେତେ ସବୁ କଥା ମାନେ ଅଛି ଆପଣ ସେ ସବୁ ଯାକ ମୋ କଥା ମିଛ ଲାଗୁଚି। ତା ମାନେ ମୁଁ ଆପଣଙ୍କୁ ମିଛ କଥା କହି ଆଡେ ସିଆଡେ ବୁଲୁଚି ଏଇଆ ଭାବୁଛନ୍ତି ନା?
ହଁ ଆପଣ କହିଲେ କ୍ଲାସ ରେ ଅଛି ଦେଖିଲା ବେଳକୁ ସେଇ ଅ ପନ୍ଦର ମିନିଟ୍ ପରେ ଆପଣ ବାଟରେ ଦେଖାହେଲେ।
ଆଚ୍ଛା ଅ ହଉ ମୁଁ ଗୋଟେ କାମ କରୁଚି ମୁଁ ତମକୁ ପ୍ରମାଣ ପାଇଁ ଗୋଟେ ମୋର ସାଠିବିକେଟ ଆଜି ଗୋଟେ ପଠଉଛି। ମୋର କମ୍ପ୍ୟୁଟର ସାର୍ଟିଫିକେଟ। ମୁଁ ତମର କହିଲି ମୋ କଥାକୁ ନୋଟିସ କରି ଭଲ ସେ ଧ୍ୟାନରେ ଶୁଣ। ମୁଁ ତମୁକୁ କଣ କଇଲି? କି ମୁଁ କ୍ଲାସ ରେ ଅଛି କହିଚି ନା କହିନି କହିଛି? ତାପରେ ପନ୍ଦର ମିନିଟ୍ ପରେ ବାହାର ଦେଖିଲା ପରେ ମୋ ହାତରେ ଗୋଟେ କ
ମୋର କାମ ତ ସେୟା ଗପିବା ଆଉ ଥ୍ୟାଙ୍କସ୍। ମୁଁ ହଉଛି ହଁ ହାଲୋ।
ହୁଁ ମୋ କଥା ଟିକେ ଧ୍ୟାନରେ ଶୁଣ। ମୁଁ ତମେ ଯୋଉ କହୁଛ ତମେ ଯୋଉ କହୁଛ କି ମୁଁ କମ୍ପୁଟର କ୍ଲାସ ଯାଇନଥିଲି। ମୋ ହାତରେ ଖଣ୍ଡେ ଧଳା କାଗଜ ଥିଲା ଦେଖିଛନ୍ତି।
ସୋଇଟା ତ ସାର୍ଟିଫିକେଟ୍ ଟା।
ହଁ ତ ସାର୍ଟିଫିକେଟ ଟା ଆଣିବାକୁ ମୁଁ କୋଉଠିକି ଯିବି ପରିବା ହାଟୁକୁ।
ଆଉ ସାଇ ମନ୍ଦିର ଆଡ଼େ କେମିତି ଫଟୋ ଉଠେଇକି ପକେଇ ଦଉଛ।
ଯେ ୟାଡେ ଚିକୁର ଦିଇଟା ଗାଡ଼ି ଥିଲା। ଗୋଟେ ଗାଡି ଦୋକାନରେ ଦିଟା ଗାଡି ଦୋକାନରେ ଥିଲା ତ ତା ଭାଇ ଅଛି। ସିଏ ଆଜି ଶୀଘ୍ର ପଳେଇ ଆସିଥିଲା। ମୋର ଗୋଟେ କାମ ଥିଲା ସେ କାମ ପୁରା କରିବାକୁ ସେ ଶୀଘ୍ର ପଳେଇ ଆସିଥିଲା ତିନିଟା ବେଳେ।
ଫଟୋ ଫଟୋ ଉଠାଇବାକୁ ବି ଟାଇମ୍ ମିଳିଗଲା।
ଫଟୋ ଉଠେଇବାକୁ ଟାଇମ୍ ମିଳିଗଲା ଏଥିପାଇଁ ପୁରା କଥା ନ ଶୁଣିକି ତମେ ଯୋଉ ମଝିରେ ଯୋଉ କେଁ ଟା ବାହାର କରନି। ମୋ ପାଖରେ ଥିଲା ଆଉ ଟିକେ ଭଲ ସାହିତ୍ୟକ ୱ। ର୍ଡ ତମକୁ ଯୋଡ଼ି ଯାଡି କହି ଦେଇଥାନ୍ତି। ହେଲା ମୋ ପୁରା କଥା ନ ଶୁଣିକି ଏମିତି ଯୋଉ ଅଧା ଖଣ୍ଡିଆ ଶୁଣିକି ଯୋଉ।
କା ବେଲଟ ଫେଲଟ ମାରି କି ଫଟୋ ଉଠେଇ ଦଉଚ।
ସେଇ କଥା ମୋ ପୁରା କଥାଟା ଶୁଣ ପୁରା କଥାଟା ଶୁଣି ସାର ତାପରେ ଟିକେ କଥା ହବ। ଆକ୍ଚୁଆଲି ଏମିତି ହେଲେ ମତେ ଟିକେ ଭିତରୁ ଭଲ ଲାଗେନି ପୁରା କଥା ଶୁଣ। କଁ ହଁଉଛି ଆମେ ଯାଇଥିଲୁ ତାଙ୍କର ଯୋଡେ ଗାଡି ଥିଲା ତ ଯୋଡେ ଗାଡି ଏକାତ ନବା ସମ୍ଭବ ନୁହଁ ମତେ ସେଉଠୁ ଡାକିଲେ କି ଶାଗରେ ଆସ ଗାଡି ଟାକୁ ନେଇକି ଥୋଇବା ଗାଡି ଟା ଥୋଇ ସାରିଲା। ପରେ ଆମେ ଆମର ଫେରିିବା କହିଲେ ତ ଆମେ ଗଲୁ। ଗଲୁ ପରେ ଆମେ ଯୋଉ ଗାଡି ଟା ଥୋଇଲୁ ତାପରେ ଗୋଟେ ଗାଡି ଥୋଇଲୁ ମାନେ ତା ଗାଡିରେ ଆସିବୁ। ତ ବାଟରେ ସେଇଠି କହିଲୁ ଭଲ ଭ୍ୟୁଟା ଆସୁ ଛି ସନସେଟ ବି ଅଛି ସୂର୍ଯ୍ୟ ଅସ୍ତ ହଉଛି ଗୋଟେ ଫଟୋ ଟା ଉଠେଇବା। ଫଟୋ ଟା ଉଠେଇ ଦେଲୁ ଫଟୋ ଉଠେଇ ସାରିଲା ପରେ ଆମେ ସିଧା ଆସିଲୁ କମ୍ପ୍ୟୁଟର କ୍ଲାସ। କମ୍ପ୍ୟୁଟର କ୍ଲାସ ରୁ ଆମେ ଆସିଲା ପରେ ମହାନ୍ତି ଦେଖା ହେଲା ମହାନ୍ତି। ଦେଖା ହେଲା ପରେ ଆମେ ସେଉଠୁ ଆସିଲୁ ବୁଝିଲ।
ଏଇଟା ନୂଅଟା। ଦେଖିବ। ହଁ କୁହ‌।
ହଁ ମହାନ୍ତି ଆମକୁ ଦେଖା ହେଲା ମହାନ୍ତି ଦେଖା ହେଲା ପରେ ଆମେ ସିଧା ଘରକୁ ଆସିଲୁ। ତାପରେ ତମ ସହିତ ବାର୍ତ୍ତାଳାପ କଲୁ। କିନ୍ତୁ ତେମେ ଆମକୁ ଭୁଲ ବୁଝିକି ଆଳୁ ସାଡୁ କଥା ମନରେ ଭାବି ଦଉଛ।
ଆଉ ଆଜିି କଁ ଖେଳ ହେଇନି ମୁଁ ଶୁଣିଲି।
ହଁ ବା ମୁଁ ବା ଜଦି ଜାଣିଥାନ୍ତି କି ଆଜି ଖେଳ ହବନି ତ ଆଜି ବ୍ୟାଟ୍ ଫ୍ୟାଟ ଆଣିକି ଆମର ଏଠି ଖେଳିଥିଲେ ହେଇଥାନ୍ତ। ମତେ ମୋ ବୋଉ କହିଲା। ମୋ ବୋଉ ମତେ ଖୋଜି ଖୋଜିିକି ପହଞ୍ଚିଗଲା ଖେଳ ପଡିଆରେ।
ନା ବୋଉ ନାହିଁ ଆ ରାହୁଲ ମତେ କେମିତି ଫୋନ କରିଥିଲା ତାହେଲେ।
ମୁଁ ବା ରାହୁଲ ଆଉ କୋଉ ଓ ରାହୁଲ ନମ୍ବର ଦୁଇ। ଆଚ୍ଛା ରାହୁଲ ନମ୍ବର ଦୁଇରେ ସିଏ ଫୋନ କରିଥିଲା କି ତମେ ଆସ ଆମେ ଖେଳିବା। ଦୀପ୍ତି ଭାଇ ଦୀପକ ଭାଇ ଆସିକି ଫେରିକି ଗଲେ।
ମତେ ଫୋନ କରିକି କହୁଛନ୍ତି କି? ଆଉ ପଡ଼ିଆକୁ ଆସ ଖେଳି ହବ ଆଉ ମୁଁ ପୃ ପୃଥିବୀ ପୃଥିବୀ ସତ୍ୱେ ଆମ ପିଲା ଡାକିଲାଣି ପୁରା ମ୍ୟାଚ୍ ହେବ ହାଇ ଭୋଲ୍ଟେଜ୍। ମୁଁ ପୁରା ଡ଼ରିକି ଥାଶ୍ ଥେଇୟା।
ଓ ଆଚ୍ଛା ଏମିତି କଥା ତାହେଲେ। ସେ ଆକ୍ଚୁଆଲି ମୁଁ ଭାବୁଛି ତାଙ୍କୁ ସମସ୍ତଙ୍କୁ ମୋ ପଟେ ଖେଳେଇବି। ଆମେ ଗେଡ଼କୁ ଟିକେ ହରେୟା। ନହେଲେ ତାଙ୍କର ଗର୍ବ ବଢିଯିବ ତାଙ୍କୁ ଯାହାଲେ ହରେବାକୁ ପଡିବ। ତମେ ମୋ ସପୋର୍ଟ ରେ ଅଛ ନା ନାହିଁ?
ଚାଉମିନ୍ ହଁ।
ତମେ ମୁଁ ସପୋଟ ରେ ଅଛ ନାହିଁ ଗେଡୁକୁ ହରେବା ପାଇଁ?
ହଁ।
ମତେ କୁହ ଅଛ ମୋ ସପୋର୍ଟ ରେ?
ହୁଁ।
ହଁ ଆମେ ଗେଡୁକୁ ହରେବା ପାଇଁ ପିଲା ଡାକିବା। ଆଚ୍ଛା ତମେ ଦି ଚାରିଟା ପିଲା ମତେ ଟିକେ ଯୋଗାଡ କରିକି ଦିଅ ଯେମିତି କିି ମୁଁ ହରେଇବି।
ଶୋଇପଡ଼।
ଓ ନା ପିଲା ହେବେନି ନା ପିଲା ହେବେନି ଆପଣଙ୍କ ପାଖରେ?
ଭଲ ନୁହନ୍ତି ହୁଁ।
ହୁଁ ପିଲା ଆପଣଙ୍କ ପାଖରେ କେଇଟା ଖଣ୍ଡେ ଯୋଗାଡ଼ କରନ୍ତୁ ତ ହରେଆ ଏମିତି। ନା ପିଲା ହେବେନି ଆପଣଙ୍କ ପାଖରେ ହୁଁ?
ବ।
ହୁଁ ତ ମୁଁ ଭାବୁଛି ପିଲା ପିଲା ଡାକିଆ। ଯୋଗାଡ କରିବା ସବୁ ସାରିଆ ତାପରେ ଯୋଉ କଥା। ଆଉ ହେମିତିରେ ତ ଆମର ମହାନ୍ତି ବାବୁ କହୁଛନ୍ତି ଆସିବେ ବୋଲି। ମହାନ୍ତିବାବୁଙ୍କୁ ଡାକିଦବା ମହାନ୍ତିବାବୁ ଅରୁଣ ମହାନ୍ତି।
ହଁ ଡାକିଦବା।
ହଁ ଅରୁଣ ନାଁ ଶୁଣିକି ଆଇସ୍କ୍ରିମ ଭାବିଦବୁନି ସେ ଆଇସ୍କ୍ରିମ ନୁହଁ। ମୋ ସାଙ୍ଗ ତ ସିଏ ଆସିକି ଆମେ ସବୁ କ୍ରିକେଟ ଖେଳିବା। ଗେଡୁ କୁ ହରେଇବାର ଅଛି ଆଉ
ଆଉ ଗେଡ଼ ଭାଇ କଣ କହୁ ଥିଲେ ଟୁର୍ଣ୍ଣାମେଣ୍ଟ ହେବ ଆସି ମାସ ସରିଗଲା କିନ୍ତୁ ହୋଉନି କିଛି।
ଆକ୍ଚୁଆଲି ସେ ଟିକେ ତାଙ୍କ କଥା ଗୁରା ବହୁତ ମାନେ ଉଡେଇକି କହନ୍ତି। କଥାବାର ବାରେ ବହୁତ ସତ୍ୟତା କମ ମିଥ୍ୟା ଅଧିକ ଥାଏ। ହୋଉ ମୁଁ ଭାବିଥିଲି ସେମିତି ହବ ବୋଲି ମତେ କାଇହିଁ ଏତେ କାଇଁ
ଟିମ୍ ସିଲେକ୍ସନ କରିଦଉଥିଲେ କି ବୋଲିଂ ଯିବ ବ୍ୟାଟିଂ ଯିବ ସବୁ ଭାବି ଦଉଥି ଦେଖିଲା ବେଳକୁ କିଛିିହେଲାନି।
ଆଚୁଆଲି ଆମର ଅଧିକ ସେ କହନ୍ତିନି କି? ମାନେ ମାନେ ଦୀପ ଲିଭିବା ପୂର୍ବରୁ ଅଧିକ ଫଡ ଫଡ କରେ।
ହା ହୁଁ
ବାସ୍ ସେଇ ଆମ ସହିତ ହେଇଗଲା ଆଉ ଆମେ ଟିକେ ଅଧିକ ଭାବନାରେ ଭାସିଗଲେ ହୋଉ। ଏମିତି ଭାବନାରେ ଭାସୁ ଭାସୁ କେତେବେଳେ ସମୟ ବିତି ଯାଉଛି। ହୋଉ। ରାତି ଅଧିକ ହେଲାଣି ଆମର ତ ଏଇଠି ଖିଆପିଆ ହେଇଠି ବହୁତ ବଢା ବଢି କଲେଣି। ଆମେ ଚାଲୁଲୁ ଖାଇବାକୁ ତେମେ ଚାଲ ନିଦ୍ରାସନ ରେ। ହେଲା ଆଚ୍ଛା ଆଉ କେତେବେଳେ ପରେ ଦେଖା ହେଲେ କ ଥା ହବା। ହେଲା କଥା ହେଇକି ଖୁସି ଲାଗିଲା ଧନ୍ୟବାଦ।